କାଲି ଯିବା ତ।
ହଁ ଯିବା ଆଜି ଘର କାମଟା ସରିଯିବ ଯିବା।
ଘର ଘର କାମ ଚାଲିଛି କି ତମର ହଉ ଆଉ କର ଆଉ। କୋଉ କେତେବାଟ ଚାଲିଲାଣି।
ହଁ ଚାଲିଛି ଇଟା ବୁହା ଚାଲିଛି ପ୍ଲାଷ୍ଟର ହବ।
ପ୍ଲାଷ୍ଟର ହେଇନି ତାହାଲେ।
ନାଇଁ ଅଧା ହେଇଛି ବା।
ଆଉ ପିଲର୍ ଉଠିଗଲାଣି।
ନା ହେଇନି ରଡଗୁରା ବାହାରିକି ଅଛି।
ରଡଗୁରାକ ବାହାରିଛି ରଡରେ କାଟୁନ।
ରଡଗୁରା କାଟା ହବ କେମିତି ପିଲର୍ ତିଆରି ହବ ବା।
ପିଲର୍ କେମିତି ତିଆରି କରିବ।
ପିଲର କେମତି ତିଆରି କରାହବ ସିମେଣ୍ଟ ବାଲି ଗୋଡି ମିଶା ହବ ଠିଆ କରାହବ ଫିଲ୍ମ୍
ମିଶେଇ ତାହେଲେ କରାହବ।
ହଁ।
ହଉ ଆଉ କର।
ଆ କଣ ବୋହି ବୋହି ଇଟା ଗୋଡ ହାତ ବିନ୍ଧିଲାଣି।
ଭୁଲ୍ ତମେ ତ ଇଟା ବୋହୁଛ ଲୋକ ମ ମଜୁରିଆ ନାହାନ୍ତି।
ଆ ଲୋକ ଅଛନ୍ତି ସାତ ଜଣ ତଥାପି ବୋହି ପାରୁନାହାନ୍ତି ମତେ ଘରେ ଲଗେଇଛନ୍ତି ବା।
ଘର ଲୋକଙ୍କୁ ମନା କରୁନ।
ମନା ଯେ କେତେ ମନା କରିବ।
ଘର ଲୋକଙ୍କୁ ଟିକେ ମନା କର ଯେ ଆଉ କାମରେ ଲଗେଇବେନି ବୋଲି।
କହୁଛନ୍ତି ଖାଇ ପିଇକି ଶୋଉଛୁ ଖାଲି କାମ କରେ କାମ କରେ।
ଏୟା କହୁଛନ୍ତି ଘରେ।
ହଁ।
ଆ କଣ କରିବା ଘରଲୋକଙ୍କ କଥା ଶୁଣକୁ ପଡିବ ତ ଆଉ।
କୋଉ ଦିନ ଇଟା କୋଉ ଦିନ ବାଲି କୋଉ ଦିନ କଣ ବ ମୁଁ ବି ନିଜେ ଜାଣି ପାରୁନି।
କେତେ ଖଣ୍ଡ ଇଟା ବୋହିଚ ଦିନ କୁ।
ଦିନକୁ ଯାହାହେଲେ ତିନିଶହ ଚାରିଶରି ଇଟା ବୋଉଛି।
ତିନିଶହ ଚାରିଶ ଇଟା ଏକୁଟିଆ ବୋହି ଦଉଛନ୍ତି?
ହଁ ଆଉ କଣ କରିବି ଗୋଟେ ଟ୍ରାକ୍ଟର ଇଟା ଏକୁଟିଆ ବୁହାହୋଉଛି ପା।
ଏକୁଟିଆ ଆଉ କେହି ଲୋକ ନାହାଁନ୍ତି ଆଉ ସାଙ୍ଗରେ?
ସେମାନେ ବୋହୁଛନ୍ତି ମୁଁ ବି ବୋହୁଛି।
ତମ ଭାଗରେ କେତେ ପଡୁଚି?
ଆମ୍ ଭାଏ ଏକ ଜଣ କୁ ଯାଏ ବୋଲି ତିନଶ ଚାରଶ
ଜଣଙ୍କ ନା
ହୁଁ।
ହଉ ଆଉ ତମେ କାମ କର ଆଉ ଘର କାମ ଆଉ କେଦିନ ଲାଗିବ ସରିବାକୁ?
ଚାଲିଥବ ପଲେଇବା ଆମେ ବା।
ଘର କାମ ଚାଲଥିବା ଆମେ ପଳେଇଆ।
ଆ
ନାଇଁ ନାଇଁ କାମ ସାରା
କାମ ସଇଲା ଯୋଗୁ ଆହୁରି ଲାଗିଯିବ ମାସଟେ।
କେତେଟା ମିସ୍ତ୍ରୀ ଅଛନ୍ତି ତମର ବା ଘର କାମ କରିବାକୁ ଦିଟା ମିସ୍ତ୍ରୀରେ କାମ ହେଇଯାଉଚି
ହୁଁ।
ଦିଟା ମିସ୍ତ୍ରୀ କେମତି କାମ ହଉଚି ଅଧିକ ମିସ୍ତ୍ରୀ ଦରକାରେ।
ଅଧିକ ମିସ୍ତ୍ରୀ ଦକାର।
ହୁଁ।
ତାହେଲେ ଆଉ ଆଣିଆକୁ ପଡିବ ମିସ୍ତ୍ରୀ
ମୁଁ ମିସ୍ତ୍ରୀ ବୁଝିବି କି?
ଅଛି କି ଚିହ୍ନାକି?
ହଁ ଅଛନ୍ତି।
ହ ବୁଝିଲ।
କେତେ କେତେଟା ଦରକାର?
ଆ ଦିଟା କି ତିନଟା କହିଦବ ଆ ବେଗି ସରିବ ଯେନ୍ତୀ ଆ ଦିଆଙ୍କ ତ ବେଗି ସିଇଲା।
ବେଗି ସରିବ ଯେ ସେମାନେ ଟିକେ ଅଧିକ ପଇସା ଚାର୍ଜ କରନ୍ତି।
କେତେ?
ଏଇ ଆଉ ଟିକେ ତମେ ଯେତିକି ଦଉଚ ସେତିକି ଆଉ ତାଠୁ ଆଉ ଟିକେ ଅଧିକ ଆଉ।
ହଉ।
ଦେଇପାରିବ ତ
ହୁଁ।
ହଉ ଆଉ ମୁଁ ସେଇ ଅନୁସାରେ ତାଙ୍କୁ ଜଣେଇ ଦେବି ଆଉ।
ହଁ କୋଉଦିନ ହଉଚି
ତମ କାମ କେବେଠୁ ଷ୍ଟାର୍ଟ ହଉଚି?
ଆମର ଚାଲିଛି ଏବେବି।
ମାନେ ଚାଲଚି ମାନେ କେ କେବେଠୁ ଚାଲିଲାଣି ତମର
ଆ ଦିମାସ ହବ ଖଣ୍ତେ ଚାଲିଲାଣି।
ଦିମାସ ହେଲା କାମ କେତେ ବାଟେ ଉଠିଛି
ହୁଁ ଖା ପିଲର ଠୁଆ ହବ ଆଉ ଇଟା ଥୁଆ ହବ ଛାତ ପଡିବ ତ।
ଛାତ ପଡିନି ତାହେଲେ ଛାତ ପଢିବା ପାଇଁ ତ ଲୋକ ମିନିମମ୍ ପନ୍ଦରଟା ଖଣ୍ତେ ଦରକାରେ।
ସେରା ଅଲଗା ଆସିବେ।
ନା ମ ମୁଁ ବି ଲୋକ ଦେଇଦେବି ପନ୍ଦର ଟା କିଛି ଅସୁବିଧା ନାହିଁ।
ଚିହ୍ନା ଅଛନ୍ତି ତାହେଲେ ସବୁ।
ହଁ ବହୁତ ଲୋକ ଚିହ୍ନା ଅଛନ୍ତି।
ଯା ଆଉ ଡାଲି।
ତମେ ପେ ପେମେଣ୍ଟ ଦେଇପାରିବ ତ
ହୁଁ ପେମେଣ୍ଟ ସାଙ୍ଗେ ସାଙ୍ଗେ।
ହଉ ତା ହେଲେ ଠିକ୍ ଅଛି।
ଅ କେତେଟା ତା ହେଲେ ବୁଝିବ?
ମୁଁ ସେଇ ପନ୍ଦରଟା ଖଣ୍ଡେ ବୁଝିଛି।
ହଁ।
ବୁଝିକି ଫୋନ୍ କରିବି ଆଉ।
ଆଉ ଆଉ ବାଲି ସିମେଣ୍ଟ
ବାଲି, ସିମେଣ୍ଟ, କ୍ରସର।
କ୍ରସର ନାଇଁ ଯୋଉ ବାଲି ସିମେଣ୍ଟ ମାନେ ଗୋଦାମ ବାଲା।
ସେଇ ପରା କ୍ରସର ବାଲା ପୁରା ବାଲି ସିମେଣ୍ଟ କ୍ରସର ରୁ ଆସିବ।
ଓ ହଁ କିଏ ଚିହ୍ନା ଅଛନ୍ତି?
ବାଲି ସିମେଣ୍ଟ ବାଲା ହଁ ଚିହ୍ନା ଅଛନ୍ତି।
ଏଁ କଣ୍ଟାକ୍ଟ କରିବ। ଉଁ। କେତେ କଣ ଅଛି? ଆ ଆମରି ଆଡେ ଅଧିକ ପଇସା ତ।
ହଉ ହଉ ପଚାରିଦେବି ଆଉ।
ହୁଁ।
ଓ ହଉ। ତମ ଛାତରୁ ଆସିବାକୁ ସିଡ଼ି ଥିବ?
ହଁ, ସିଡି ଅଛି ଯେ ପ୍ଲାଷ୍ଟର ହେଇଯାଇନି ଇଟା ଖାଲି ହେଇଛି ଆଉ।
ତଳକୁ ଆସ ବାହାରି।
ହଁ।
ଛାତରୁ ଚଢ୍ ଆସିବାକୁ ସିଡି ଅଛି ଟି?
ହୁଁ ଅଛି।
ତିଆରି ତିଆରି ହେଇଯାଇଛି ତା ହେଲେ ସିଡ଼ି?
ହୁଁ।
ଅ ତଳକୁ ଆସ ବାହାରି।
ହଁ ହୁଁ ହୁଁ। ହ
ଆଉ ହୁଁ। ଘରେ ସବୁ କାମ କରୁଛନ୍ତି ତାହେଲେ।
ହୁଁ ହୁଁ ହୁଁ।
ସମସ୍ତେ ଲାଗି ପଡିଥିବେ ଘର କାମରେ ନା। କେତେ ଆଡେ କଣ ଗଲାଣି ଇଟା ତମର କେତେଟା ବୁହା ହେଇଛିି ମୋତେ ଦିନକୁ ମୋତେ ଖାଲି କହିଲ ଆଗ?
ଦିନକୁ ଯାହା ହେଲେ ବି କହୁଛି ବା ମୁଁ ତିନଶହ ଚାରଶହ ହଉଛି ମାନେ ଆହୁରି ସାତଟା ଲୋକର ।
ମାନେ ସାତୁଟା ତମେ ଏକ ଆଠୁଟା?
ହୁଁ।
ମିଶିକି ସିଡ୍ ସିଡି କରିଦେଲ?
ହୁଁ, ସିଡି ହେଇକି ପ୍ଲାଷ୍ଟର ଅଧା ହେଇଗଲାଣି ଇଏ। ହୁଁ।
ହଁ ହଉ ପ୍ଲାଷ୍ଟର ତା ହେଲେ ସରିଲଣି ନା?
ପ୍ଲାଷ୍ଟର ସରିଲା, ହେ ଷ୍ଟାର୍ଟ ହେଇନି।
ଷ୍ଟାର୍ଟ ହେଇନି ପ୍ଲାଷ୍ଟର?
ନା।
ପୁଣି ବାଲି ସିମେଣ୍ଟ ପୁଣି ପ୍ଲାଷ୍ଟର ପାଇଁ ଦରକାର ନା?
ହୁଁ, ସେଥିପାଇଁ ତ କହିଲି ବୁଝିିବାକୁ।
ଆଉ ଛାତ ପାଇଁ?
ଛାତ ପାଇଁ ବି ସେଇ ସବୁ ଗୋଟେ ଥରକୁ ଆସିବା।
ସେଇଥିରେ ସବୁ କରିବ ତା ହେଲେ ନା? ଓ ହଉ ଆଉ ଛାତ ପାଇଁ ପକାଅ
ସି ସିମେଟ କେତେ ବସ୍ତା ଦରକାର ହବ ଯାଣିଛ ନା କଣ?
ସିମଟ ପ୍ଲାଷ୍ଟର ପାଇଁ ମିନିମମ୍ ସେଇ ପନ୍ଦର ତିରିଶ ଟ୍ରନ ଦରକାର ହେଇଯିବ। ପ୍ଲାଷ୍ଟରକୁ ପାଇବନି?
ନା ପ୍ଲାଷ୍ଟର ନାଇ ଛାଡ଼ ତ ଆମର ସବୁ।
ସବୁ ମିଶିକି?
ହୁଁ।
ସେମିତି ହେଲେ ତାହେଲେ ତ ଦରକାର ହେଇଯିବ ସେଇ ଷାଠିଏଟା ଭଳିଆ।
ମିଛ ମିଛ ସବୁ।
ସାଥୁଟା ବେଳେ ତୋର ଦରକାର ହେଇଯିବ ନା?
ହୁଁ।
ଆଉ ସିମେଣ୍ଟ ଦୋକାନ ଜଣେ ମୋର ଚିହ୍ନା ଅଛି ହେଲା।
ହୁଁ।
ମୁଁ ତା ସହ କଥା ହେଇକି ତମକୁ ଆଜି କନଫର୍ମ କରୁଛି କେତେଟା ସିମେଣ୍ଟ ଆସିବ ଆଉ।
ହୁଁ ହୁଁ। ଲୋକ ବି ବୁଝିବ।
ଲୋକ ବୁଝିିବି ପରା?
ହୁଁ।
ହଉ ତାହେଲେ।
ବୁଝି କହିବା ଆଉ।
ହୁଁ।
ତାହେଲେ ସଇଲା ପରେ ଯିବା।
ସରିଲା ପରେ ଘର କାମ ସାରିକି ଯିବା ଆଉ।
ତହେଲେ ସୋମବାର ଦିନ କାନସଲ।
ସୋମବାର ଦିନ ସେଟା ରହିଲା ପରା।
ହଁ ହଉ ଧରିଛି ଆ
ସୋମବାର ଦିନ ଯିବାନି।
ନାଇ ଯିବାନି ସରିଲେ ଯିିବା।
ସରିଲେ ଆମେ ଘର କାମ ସରିଲେ
ହୁଁ ହୁଁ।
ବାହାରି ପଡିବ ଆଉ।
ବାହାରିବ ସ ସରୁ ହ୍ୟାଲୋ, ହୁଁ।
କୁହ କୁହ?
ସରୁ ଯିବା ଆଉ।
ହଉ ଆଉ।
ତାହେଲେ ଡେଟା ଗୋଟେ ଫିକ୍ସ କର।
ଡେଟ୍ କେମିତି ଏବେ ଫିକ୍ସ କରିଦବା ଘର କାମଟା କୋଉ ଦିନ ସରିଯିବ କଣ ଆମେ ଜାଣିଛେ?
ମାସଟି ର ଜିମିତି ହେଲେ ସରିବ ନା ମାସଟି ଭିତରେ?
ମାସୁଟ ଭିତରେ ଯଦି ଲୋକ ନ ସରେଇ ପାରିବେ ଆମେ କଣ କରିବା?
ଡେଟ୍ ନହେଲେ ଘୁଞ୍ଚିବ ।
ଆମେ ଯେତିକି ସେ ଅନୁସାରେ କାମ କରିବା ଯୋଉ ଅନୁସାରେ ସେଇ ଅନୁସାରେ ଆମ କାମ ଟା ସରିିବ।
ଉଁ ହୁଁ।
ନା କଣ କହୁଛ? ହ ଆମେ ଯଦି କାମ ଜଲଦି ନକରିଆ ଆଉ ଡେରି ହବନି।
ଲୋକଙ୍କ ଉପରେ କଥା।
ହଁ ଲୋକ କରିବେ।
ହ ଯେ ମୋଟାମୋଟି ଯଦି କରିବେ ଖରା ଦିନ ଟା ନା।
ଲୋକ କରିବନି ଯିବେ କୁଆଡେ?
ମୁଁ ଯିବି ଖରା ଦିନ ଟା ଟିକେ କଷ୍ଟ ଲାଗିବନି ତାକୁ
କଷ୍ଟ ଲାଗୁ କଷ୍ଟ ଲାଗିଲେ ଆଉ ଘର କାମ ଟା ରହିବେ ନା କଣ।
ସେମାନେ ବି ଲୋକ ନା।
ସେମାନେ ଲୋକ ହେଲେ ବୋଲି କାଅଁ ପଇସା ନଉଛନ୍ତି କି
ହମ ଆଣ
ସେମାନେ ପଇସା ନଉଚ଼ନ୍ତି କାମ କରିବେନି।
କାମ କରିବ କଅଁ ଖରାଦିନେ ତ ସେଉରା ଗୋଟେ
ଆରେ ଭାଇ ଯେତିକି ତାଙ୍କ ଟାଇମ ଲିମିଟ୍ ସେତିକି ତ କଠିକ କାମ କରିବେ କି ନାଇଁ।
କରିବେ ଯେ ଏଖରାରେ ଗୋଟେ
ହଉ ଏ ଖରା ହେଲା ଆଉ ହଁ ହଉ ଦେଖିବା ଆଉ ତାଙ୍କ କଥା ବୁଝିବା ଆଉ।
ହୁଁ।
ତାଙ୍କୁ ପାଣି ଫାଣି ଥଣ୍ଡା ଫଣ୍ଡା ସବୁ ଦିଆହବ କାମ କରିବେ ସେମାନେ। ଆଉ ଅସୁବିଧା କଣ?
କିଛି ନାହିଁ ଯେ ଖରାଟା ହଉଚି ଏଇଥିପାଇଁ ଆଉ।
ଖରା ଟା ହଉ ଆଉ ଏମିତିରେ ତ ବର୍ଷା ଦିନ ହେଲାଣି।
ଆଜି ତ ଏଇଆଡେ ସକାଳୁ ସକାଳୁ ଛେଛିକି ବର୍ଷା।
ହୁଁ ଏଆଡେ ତ ଖରା ଦିନ ସରିକି ବର୍ଷା ଦିନ ହେଲାଣି। ଆଉ ବର୍ଷା ଦିନେ ଯଦି ଘ ଘର କାମ ନସାରିବା। ଆଉ କୋଉଦିନେ ସାରିଆ। ଆମ ଆଡ଼େ ବର୍ଷା ଆଉ ଅଳ୍ପ ଅଳ୍ପ।
ଇଆଡ଼େ
ହଁ ବରାା। କାଲି ଜାଇଁଲ କାଲି ଯାଇଥିଲୁ ଯାଜପୁର। ଯାଜପୁର ଯାଇଥିଲୁ ସେଠି ବୁଲିଲୁ
ହୁଁ।
ହେଲା। ବୁଲିକି ଯାଇଥିଲୁ ଗୋଟେ ଗାଡିରେ
ହଁ।
ଗାଡିରେ ଯାଇକି ସେଠି ବୁଲାବୁଲି ସବୁ ଜାଗା କଲୁ।
ହୁଁ।
କରିକି ସେଠୁ ଆସିଲୁ ଆଉ।
କେତେ ପଇସା ନେଲା ଗାଡି?
ଗାଡି ନେଲା ସେଇ ଦି ହଜାର ଭଳିଆ।
ଦିହଜାର ଭଳିଆ ନେଲା ତା ହେଲେ କିଏ କେତେଜଣ ଯାଇଥିଲା?
ଯାଇଥିଲୁ ସେଇ ପନ୍ଦର ପନ୍ଦର ଉଣେଇଶି ଜଣ।
ଦୁଇ ଜଣ ଯାଇଁକି କଅଁ କରୁଥିଲା?
ବୁଲିଆକୁବା ଯାଇଥିଲୁ ବଡ ଗାଡି ଟା ହେଇଥିଲା।
ଓହୋ ବସ୍ ଫସ ଯାଇଥିଲ କି ଆଉ।
ତାଆଟୁ ଟିକେ ଛୋଟ ହବ ଆଉ।
ହେଲେ ଟ୍ରାପ୍ ଲଗାଉଙ୍ଗା।
ହଁ।
ହ ହ।
ଯାଇଥିଲୁ କେ ହଁ ନଜ ଉଣେଇଶି ଜଣ।
ବିଝଳ ଖାଇଚୁନା କଣ।
ଜଣେ କି ପାଆଁଶହ ଟଙ୍କା ଲେକା ଖର୍ଚ୍ଚ ହେଲା ଆଉ।
ହୁଁ ଉଁ ଖାଇଲ କଣ ଉଁ।
ଖାଇଲୁ ସେଇ ଗୋଟେ ହୋ ହୋଟେଲ ରେ ଖାଇଥିଲୁ ଭାତ ଭାତ ଆଉ ରାତିରେ ଟିକେ ଥଣ୍ଡା ପାଣି ପିଦେଇକି ଆସିଲୁ ଆଉ।
ଆଉ କିଛି ଖାଇଲନି ରାତିରେ?
ନା ରାତିରେ ଆଉ କିଛି ଖାଲି ପଳେଇ ଆସିଲୁ
କେତେବେଳୁ ଆସିଲ?
ଉ ଭାଇ ଟିକେ ଲେଟ୍ ହେଲା ଆସିଲା ବେଳକୁ ଟିକେ ମ।
ଯାହାହେଲେ ତିନିଟା ସାଢେ ତିନିଟା ରାତି ହେଇଗଲା।
ଏତେ ରାତିରେ।
ହଁ ବୋହୁତ ଡ୍ରାଇଭର ଟା ଠିକ୍ ଚଲାଉଥିଲା।
ହଁ।
ଇଏ ଟ୍ରାଫିକ ଥିଲା ନା ଗଲା ବେଳକୁ।
ହଁ।
ହ ଗଲା ବେଳକୁ ଲେଟ୍ ହେଲା ଯେହେତୁ
ହଁ।
ଆସିଲା ବେଳକୁ ବି ଲେଟ୍ ହେଇଯିବ।
ହ
ହ ସେଥିପାଇଁ ଲେଟ୍ ହେଇଗଲା ଆଉ।
ଓ ତାହେଲେ ଯାଇକି ବୁଲିକି ଆଇିଲ ଭାରି।
ହଁ।
ନେକ୍ସଟ କୁଆଡ଼େ ପୁରୀ ନେକ୍ସଟ ପୁରୀ।
ନେଷ୍ଟ ଆମେ ଯିବା ପୁରୀ ହୁଁ। ପୁରୀ ଗଲେ ସେଇଠୁ ଭଲରେ ଟିକେ ବୁଲାବଲୁ କରିକି
ହଁ।
ଠାକୁର ଦର୍ଶନ କରିକି ଆସିବା ଆଉ।
ଏଇ ବର୍ଷ କେତେବେଳେ ବୁଲି
ଏ ବର୍ଷ ଚାରିଆଡେ ଯୁଆଡେ ଯେତେବେଳେ ଇଚ୍ଛା ହେଉଛି ଯାଉଚି ଭାରୀ।
ପଇସା ତ ହିଁ।
ବୁଲିଦେଇକି ପଲେଇ ଆସିବ ଆଉ।
ହଁ।
ତମେ କୁଡେ ଯାଇଥିଲ ବୁଲିବାକୁ?
ଆ କୁହାଯାଇନୁ ଏ ତିନି ଚାରି ମାସ ହେଲାଣି କୁଆଡ଼େ
ଆଉ କୁଆଡେ ଯାଇଥିଲୁ ତାହେଲେ।
ଯା ଗୋଟେ ଥର ପୁରୀ ଯାଇଚୁ
ଗୋଟେ ଥର ମାତ୍ର ପୁରୀ ଯାଇଚ?
ଆ ଏଇ ବର୍ଷ।
ଆଉ ଜମା ଯାଇନ?
ନା।